ହାଲୋ। ହାଲୋ। ହାଲୋ।
ହଁ ଲୋ ହାଲୋ ଏବେ ଶୁଭାଗଲା?
କଣ କରୁଚୁ? ହଁ।
ନାଁ କିଛି ନାହିଁ ଏବେ ଖାଇବି।
କଣ ଖାଇଲୁ?
କାଜୁ
ଉଁୁ।
ତୁ କଣ କରୁଛୁ?
ମୁଁ ଏନ୍ତି କା ଅଛି ଆଉ।
ହଁ।
କଲ୍ୟାଣୀ ସହ କଥା ହେଉଥିଲି କଲାଣି
କଣ କର ଚି ଆଉ ବାହାଘର ବିଷୟରେ କି ସେ ଯାଣି ନାହିଁ ସିଏ କହିଲେ ଯେ ସେ କାବା ହେଇଯାଉଛି। ସିଏ ଶିବ ପାର୍ବତୀ ବାହାଘର ବିଷୟରେ ତାକୁ କିଛି ଜଣା ନାହିଁ।
କିର ହଁ ଓଃ ମୁଁ କହିଲି କହୁଥିଲା ବିନି ତାଙ୍କ ଗାଁର ଇନି ଇନି ହଉଥିଲା ନା ହଁ ମତେ ବି କହିଲା କହିଲା କେତେ ବଢିଆ ରେ ହଉଛି ଏପଟ ହେଲେ ଆମେ ଦେଖିଥାନ୍ତୁ
ହଁ ଦେଖିଲେ କେତେ ମଜା ଶାନ୍ତି
ହୁଁ।
ଗହଳି ପ୍ରବଳ ପାଇଁ କାନ୍ଦ କାନ୍ଦ ହେଇଛି ସେ ଠାକୁରାଣୀ ଯାତ୍ରାରେ ଯେମିତି ସେମିତି ଗହଳି କାନ୍ଦ ଇଆଡେ ଡିଜେ ବାଜା ଡିଜେ ଡିଜେ ବାଜା ଘାଇଁ ଘାଇଁ ଗୋଟେ ପାଖରେ ଥିବା ଜଣଙ୍କୁ ବି ଗୋଟେ କଥା କହିଲେ ଶୁଭାଯିବନି।
ହେ ହେ କୁଦା କୁଦି ହେଇଯାଉଥିବା ନାଇ ଠେଲାପେଲା
ସେଇଟା ହିଁ ଗୋଟେ ଅସୁବିଧା ଇଆଡେ ଡିଜେ ଗାଡ଼ି ବାଜା ଥି ଗଲା ବେଳେ
ଉଆଁ ଛୋଟ ନା ବଡ?
ମନ୍ଦିର ତମ ଘରଠୁ ପାଖ ନା ଦୂର?
ହଁ ଲି
ହ୍ୟାଲୋ। ଟିକେ ନେଟୱର୍କ ଜାଗା କୁ ଆ। ଶୁବୁନି
ହେ ହାଲୋ ହାଲୋ ଏ ସୁବାଗଲା ହଁ ଉଁ କେତେ ହବ କହବି ତମ ଘର ଠୁ ତମ ଘରଠୁ ମାଦିଗୁନ୍ଦା ମନ୍ଦିର ଏତିକି ହବ
ମାତ୍ର ତାହାଲେ ପାଖ ସେ ଗହଳିରେ ତ ଆଉ କିଛି ଜଣା ପଡୁନଥିବ ଏତିକି
ସେଇଟା କଣ କି ଉ ଖଜୁରପଡାରେ ଏକା ମନ୍ଦିର ଅଛି ନା ଖଜୁରିପଡାରୁ ଶିବ ମନ୍ଦିର ଟିକେ ତଳକୁ ଆମ ଗାଁ ଅଛି ବୁଝିଲେ।
ଓହୋ ତମେ ସେ ଠାକୁର ସହକା ବୁଲିଲ?
ହୁଁ ଆମେ ଠାକୁର ସହଏକା ବୁଲିଲୁ।
ବରଯାତ୍ରୀ?
ହୁଁ ଆମେ ବରଯାତ୍ରୀ ସେମାନେ ନାଚ କରୁଥିଲେ ଆମେ କିନ୍ତୁ ନାଚ ଚ କରିନୁ ଆମେ ଆମର ଠାକୁରର ସେ ସେ ଯୁ ଠା ଠାକୁର ଯୁ ଆଣିଯିବେ ଯୁ ଜାଗାରେ ଯୁ ବର କାର ରେ ଯାଉଛି ନା ସେଇଠି ଠାକୁର ଯିବା ପାଇଁ ଏମିତି ବନା ହେଇଛି ପୁରା ସୁନ୍ଦରରେ ଫଟୋ ପଠେଇଦବି ହେଲା ଦେଖିବୁ ହଁ ଠା
ବର ବି ହଁ ଠାକୁର ଆଉ ତୁ କହୁଛୁ ବର୍ ମୁଁ କହିଲି ଆଉ କିଏ ବୋଧେ ନୋକ ବେଶ ପଡୁ
ନା ନା ସେଇଟା ବର ଯେମିତି କାର ରେ ଯାଏ ସେଇଟା ସେମିତି ଠା ପୁରା ଯିବା ପାଇଁ ବନା ହେଇଛି କେତେ ସୁନ୍ଦର ସେଇଟା। ହଁ ମନ ବେଦୀ କରାହଇଥିଲା ବଡ କି ପୁରା
ଓହୋ ସେ ଠାକୁରାଣୀ ଘର କୋଉଠେ?
ଠାକୁରାଣୀଙ୍କର ଘର କୋଉଠି ବୋଲେ ନାଇଁ ସେଇଟା ନାଇଁକି ତାଙ୍କ ସ୍ବଇଚ୍ଛାରେ ସେ ସେମାନେ କହିବେ କି ନାଇଁ ଆମେ ଏଇଥର ଠାକୁରାଣୀକୁ ନେବୁ ଆଉ କିଏ କହିବ ନାଇଁ ଆମେ ଏଥର ବର ଘରକୁ ନେବୁ କି କିଏ କହିବ ଝିଅ ଘରକୁ ନେବୁ ହେମିତି।
ହେଲା ଯେ ଯୋଉ ଆଣିବେ ଠାକୁରାଣୀ ଙ୍କୁ କୋଉଠୁ? ନା ଯିଏ
ସେଇଟା ଏଇ ଏଇଟା ସେ ଝିଅ ଘର ଯୋଉଠେ ତାଙ୍କର ଥିଲା ମେଡିକାଲ ପଟେ ଥିଲା ତାଙ୍କର।
ଓହୋ ଟିକେ ଅଲଗା ଅଛି ପୁରା ପାର୍ବତୀଙ୍କ ମନ୍ଦିର?
ମନ୍ଦିର ଅଲଗା ନାହିଁ ଗୋଟେ ହିଁ ମନ୍ଦିର ସେ ମନ୍ଦିରରେ ରଖୁଛନ୍ତି ହେଲା ଶୁଣେ ସେ ମନ୍ଦିରରେ ହିଁ ରଖୁଛନ୍ତି ତାପରେ ନାଇଁ ଶୀତଳ ଷଷ୍ଠୀ ଷଷ୍ଠୀ ର ପୂଜା ପୂର୍ବରୁ। ଠାକୁରାଣୀକୁ ଯୋଉମାନୋନ ଝିଅ କରିଥିବେ ସେ ବାହାଘରୁ ଆମେ ଦେବୁ ବୋଲି କହିଥିବେ ସେମାନେ ନେଇକି କି ଯିବେ।
ଓହୋ ହୋ। ସେଇ ମନ୍ଦିରରୁ ନେବେ ଆଉ ଥରେ ସେଇଠୁ ଆଣିବେ ବାହାଘର କରି ଆଉ ଥରେ ଆଣିବେ ଆଉ।
ହୁଁ।
ଆଜି ତ ଶୀତଳ ଷଷ୍ଠି ନା।
କାଲି ଥିଲା।
ନାଇଁ ମଁ ଆଜି।
ଆଜି।
ଶୀତଳ ଷଷ୍ଠି ପୂର୍ବ ଦିନ ହୋଉଛି ସୀତା ବିଭାହ।
ଓହୋ।
ଆଜି ହଉଛି ଷଷ୍ଠି।
ହଁ
ବଢିଆ ଆଉ ଆଉ ଭୋଜି ଖାଇଯିବୁନ ପଖାଳ ଖାଇସାରିଲୁଣୁ।
ଖାଇନି ଖାଇନି ପଖୋଳ ବି ଖାଇନି ଖାଇବି।
ଆଉଥରେ ଭୋଜି ଖାଇଯିବୁ।
ନାଇଁ ଆଜି ଆ ଯିବୁନୁ।
କଣ ପାଇଁ?
ଖରା କେମିତି ଲହି ଦିନ ବେଳା ଗହଳି ଥିବ ଗହଳି ହଉନି କି ହଁ। ମାଳିଆ ଖାଇବା ପାଇଁ କିଏ ଆଇବେନି।
ଗହଳି ପ୍ରବଳ ଯାଇ ଖରାରେ ଯାଓ ଆସ। ବିଜାଡଆ ଘରେ ସାନ୍ତିରେ ଖାଇକି ଶୋଇ ପଡିଲା କାଲି ତ ଗୋଡ ବଥା ହେଇଗଲା ଲୋ। ହ ଶୀତ ଦେହରେ ଶୀତ ଦେଓର ଶୀତ ଦେହରେ ଶୀତ ଦେହରେ।
କି ଆଉ
ହୁଁ ବାକି ସେଟା ଗୋଟେ ଅଛି ସିଏ। କିନ୍ତୁ ଏତେ ଶାନ୍ତି ମଜା ଲାଗୁଛି ଯେ ଶୋଇକି ମୋବାଇଲ ଦେଖୁଛି।
ହେଲା ସ୍ଵୟଂ ଭଗବାନଙ୍କର ଇଛୁ କ ଆଉ କଣ।
ହୁଁ।
ମୁଁ ଜାଣିଛି।
ଯମୁନା ଯମୁନା ମାନଙ୍କର ନାଇଁ ଯମୁନା ର ବାଇଶ ରେ ଖୋଲିବ। ବାଇଶରେ ଖଲେ ସେ କେବେ ଯିବ ଆଉ। ଦି ଦିନ ବସ ନା କଣ ମୁଁ ଜାଣିନି।
ଥିଲେ ହଁ ଆଉ।
ହୁଁ।
କଣ କାଇଁ? ଯମୁନା ର ମାଇ ଝଡିଲା ପରା।
ଜମାରୁ।
ହାଲୋ।
କଣ ଲୋ ଯମୁନା କଣ କହୁଛୁ? ଶୁଣି ପାରୁନି ଏ ହା
ଏ ଶୁଭୁନି ମ।
ହାଲୋ ହାଲୋ।। ହା